ଜୟ ଜଗନ୍ନାଥ। କଣ କରୁଛ?
ହୁଁ ବସିଛି।
ହଁ- ହଁ। ଆଉ କଣ ରୋଷେଇ? ହୁଁ।
ଏ ଭାତ ଆଉ ମଟର ତରକାରୀ ଆଉ ଅଣ୍ଡା ଆମ୍ଲେଟ ଏଇଆ ଆଉ।
ବର୍ଷା ହେଇଛି କି ନାଇଁ?
ହଁ ବର୍ଷା ହେଇଛି ଆଉ।
ହଁ- ହଁ। ହଁ ଆଉ କଣ, ଆଉ ଘରେ ସବୁ ଭଲ?
ହଁ ଭଲ। ତୁମର?
ହଁ ସବୁ ଭଲ।
ହଁ।
ଆମର ବି ଏପଟେ ଆଜି ବର୍ଷା ଟିକେ ହେଲା, ହଁ ହେଇଥିଲା ଆଜି। ସେଇଥିପାଇଁ ଯାଇପାରିନି ପୁଅକୁ ଟିଉସନ ନେଇକି ଆଉ।
ହଉ।
ସେଥିପାଇଁ ଆଉ। ଆଉ କଣ?
ଆ ଆଜି କଣ ରୋଷେଇ ହେଇଥିଲା?
ଆଜି ଏଇ ମାଛ ତରକାରୀ।
ଓ ହୋ।
ଗ୍ରିଲ୍ ଦେ ନା। ଆଉ ପୁଅ?
ପୁଅ ଶୋଇଛି ମୁଁ ଟିକେ ରାସ୍ତା ଆଡେ ଚାଲିବାକୁ ପଳେଇ ଆସିଲି ଆଉ।
ଏଇଆ ଆଓ।
କେମିତି ତ ପୁଅ ଅଛି ବୋଲିି।
ଆଉ କଣ ଝିଅ ହରିକା କଣ କରୁଛନ୍ତି?
ଝିଅ ହେରିକା ଏଇ ବସଛନ୍ତି ଆଉ।
ହଁ ହଁ।
ଘରେ ସବୁ ଭଲ।
କହ।
କଣ ଲଗେଇଲଣି ବାଡିରେ?
ହଁ ଏଥର ଲଗେଇଛନ୍ତି ବାପା ବୋଉ କାକୁଡି କଲରା ଆଉ ଯୋଉ ଝୁଡଙ୍ଗ ଜହ୍ନି ଏମିତି କହୁଥିଲେ ସବୁ ବୋଇତାବେଳୁ ଏମିତି ଲଗେଇଛନ୍ତି ବୋଲି ମୁଁ ଟିକେ ଆସିଛି। ସେଇଟା ଦେଖିବାକୁ ଦେଖିବା କଣଥିଲେ ହଁ
ଆଉ କଣ?
ଆଉ ତମ ବାପା ବୋଉ ସମସ୍ତେ ଭଲ।
ହଁ ସବୁ ଭଲ ଆଉ କୁଆଡେ ଯାଇଥିଲେ ନା ଯାଇନାହାନ୍ତି ବୁଲାବୁଲି କରିବାକୁ।
ହଁ ଗାଁ ଘରକୁ ଯାଇଥିଲି।
ଓହୋ ରଜକୁ ରହିଲେ କେତେ ଦିନ?
ହଁ ଚାରି ଦିନ ରହିଲି ଆଉ।
ଓହୋ କଣ ରଜ ହଉଥିଲା ତମ ଆଡେ ଭଲ?
ହଁ ଭଲ ଆଉ।
ଓହୋ ଏଥର ବି ସବୁଆଡେ ରଜ କଲେନି ନାଇଁ।
ହଁ।
ଏଇଆ ଆଉ ଆଉ କଣ? ତମ ଏଡେ ଖବର କଣ କୁହ ତମ ତମ ଆଡେ ଧାନ ଚାଷ କରନ୍ତି କି ନାଇଁ?
ଧାନ ଚାଷ ହଁ କରନ୍ତି। ହଁ ସବୁ। ଚାଲିଛି ଧାନ କାମ ଚାଲିଛି ଏବେ।
ହୁଁ ହୁଁ।
ଆଉ ତମ ପଟେ।
ହଁ ଆମେ ଗୋଟେ ତଳା ପକେଇଥିଲ ଆଉ ଚାଷ ଚାଲିଛି ଆଉ କାମ ଆଉ।
ହଁ ଆମ ପଟେ ବି ତଳା ପକେଇଛନ୍ତି।
ହୁଁ ହୁଁ। ମୁଁ ଆସିଥିଲି ହଁ ଭଲ ତ ଗଛ ଉଠିଛି ଗୋଟେ ଗୋଟେ ଦେଖିବା କଣ ହଉଛି ଆଉ? ହଁ ଏକ ତ ଟିକେ ଘରେ ରହିଲେ ଟିକେ ଚାଲିବାକୁ ପଳେଇ ଆସ ରାସ୍ତା ଆଡେ। ପୁଅ ତାର ଶୋଇଥିଲା ମୁଁ ପଳେଇ ଆସିଲି ମାଉସୀଙ୍କ ଘର ଆଡେ। କଣ ହୁଁ?
ପୁଣି ଚାଲିଲେ ଭଲ ଦେହ ପାଇଁ ଭଲ।
ହଁ ହଁ ଭାଇ ଯାଇଥିଲେ ଆସାଇଲେଣି।
ହଁ ଆସାଇଲେଣି।
ଆ ଆଜ୍ଞା କେତୋବେଳେ ଆସିଲେ?
ଉଁ ଏଗାରଟା ସୁଦ୍ଧା ପଳେଇ ଆସିଲେ।
ହହୋ। ଚାଲଚି ଏମତି ଆଉ।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
ହଁ ତମ ଗାଁ ରେ କଣ ଏବେ ପର୍ବପର୍ବାଣି
ଗାଁ ରେ ତ ଏଇତ ଜଷ୍ଟ ହେଲା ଗଲା ହେଲା କନ୍ତି ରଜ।
ହଁ।
ତି ଆଉ କିଛି ନାହିଁ ରଥଯାତ୍ରା ଆଗୁକୁ ଆସୁଚି।
ହଁ ହ ଆଛା ମତେ ଗୋଟେ କହିଲ ନଡିଆରେ ଆମେ କେତେ ପ୍ରକାର ଆଇଟମ କରିପାରିବା କଣ କଣ?
ନଡ଼ିଆରେ ଉଁ ହୁଁ ଚାରି ପ୍ରକାର।
ହଁ ସେରା କଣ କଣ?
ହୁଁ।
କଣ କଣ ଆଇଟ୍ ମାନେ ହେଇପାରିବ ଦିନଷ?
ଗୋଟେରେ ହବରେ ନଡିଆ କୋରା ହେଇପାରିବ।
ହଁ।
ଆଉ ଗୋଟେରେ ବରା ହେଇପାରିବ।
ଉଁ ହୁଁ।
ଆଉ ଗୋଟେରେ ଚଟଣି ହେଇପାରିବ।
ହଁ।
ଆଉ ଆଉ ଗୋଟେରେ ଖଣ୍ଡ ଖଣ୍ଡରେ ହେଇପାରିବ ତମର ପିଠାରେ ପଡିପାରିବ।
ହଁ। ତାହୁ ପିଠା କଣ ଶିଖିଚନ୍ତି?
ପିଠା ଶିଖିଚି ପୋଡ ପିଠା। ସୁଜି ପିଠା ଆଉ
ଆରସା ପିଠା ଶିଖିଚନ୍ତି?
ଆରସା ପିଠା ଶିଖିଚି।
ସେଟା କେମିତି ତିଆରି କରନ୍ତି ଟିକେ କହିଲେ।
ଆଗେ ଫାଷ୍ଟେ ଚାଉଳ ବତୁରେଇବ।
ହୁଁ।
ଚାଉଳ ବତୁରେଇବ ଅଧ ଘଣ୍ଟେ।
ଆଛା।
ଅଧ ଘଣ୍ଟେ ବତୁରେଇବ ତାକୁ ତାପରେ ଛାଣିଦବ। ଅ ଆଛା। ଦେଲା ପରେ ପାଣି ଟା ଟିକେ ତା ଠୁ ନିଗିଡି ଗଲେ ତାକୁ ହେଲା ଶୁଖି ଗଲେ ଟିକେ ପାଣି ଟା ନିଗିଡି ଗଲେ ବି ଶୁଖି ଗଲେ ବି ତାପରେ ହେଲା ତାକୁ ଗ୍ରାଇଣ୍ଡିଙ୍ଗ କରିବ।
ହୁଁ ହଁ।
ଚୁନା କରିବ ତାକୁ ଚୁନା କରିକି ରଖିଲେ ତାପରେ ତାକୁ ଖଳି ଧରିବ
ଆଚ୍ଛା ଓହୋ ଖ ଖଳି କଣ ମାନେ ଚିନି ଚିନି ଆଗେ ପାଗ କରନା କଁ କଣ
ତ ଗୁଡ଼ିରେବି ହବ।
ଆଚ୍ଛା। ହ ତାକୁ ଇଏ କରିବି ତାପରେ ଚୁନାକୁ ଢଳା ହବ।
ହଁ। ଆଗେ ଗୁଡ଼ ଯଦି ଗୁଡ଼ିରେ କଲେ ତାପରେ ଗୁଡ଼ିରେ ଆଗେ ଗୁଡ଼ଟାକୁ କଡ଼େଇରେ ଆଗେ ପକେଇକିନା ତାପରେ ରେ ତାକୁ ହେଲା ଇଏ କରିବ ତାକୁ ଟିକେ ମାନେ ଦେ ଦେଖିବ ଗୁଡ଼ଟା ପାଗ ହେଲାକି ନାଇଁ ତାକୁ ଟିକେ ପୁଣି ଦେଖିବାକୁ ପଡ଼ିବ।
ହୁଁ ହୁଁ ହୁଁ।
ତାପରେ ହେଲା ଦେଖି ସାରିଲା ପରେ ତାପରେ, ଦେ ଦେଖିବ ହେଲା ଚୁନାଟା ପକେଇବ ତାପରେ।
ଆଚ୍ଛା।
ଚୁନା ପକେଇ ସାରିଲା ପରେ ତାକୁ ଦେଖିବ ହାତକୁ ନା ଦେଖିବ ଠିକ୍ ଠିକ୍ ଠାକ୍ ହେଲାକି ନାଇଁ ଆ ତାପରେ ଯେଦି ଠିକ୍ ହେଇଗଲା ତାପରେ ଓହ୍ଲେଇକିନା ତାକୁ କରିବ ଆଉ।
ଥଣ୍ଡା ହେଇ ସାରିଲା ପରେନା ଗରମ ଗରମ ସେ ଯୋଉ ଗୋଲ ଗୋଲ ଯୋଉ ପିଠାଟା କରାଯାଏ
ତାକୁ ଛାଡ଼ି ଦବ ତାପରେ ସେଟିକି ନଖଉସୁମୁ ଥିବ ଗରମ ତାପରେ ହେଲା ତାକୁ ଆଣିକିନା ହେଲା ତମେ କଦଳୀ ପତ୍ର ଦେଇ ଇଏରେ ତେଲ ଟିକେ ପ
ଆଚ୍ଛା।
ତାପରେ ହେଲା ପିଠାକୁ ମାନେ ଯେତିକି ବଡ଼ କରିପାରିବ ଯଦି ଛୋଟ ବଡ଼ କରିବ ଛୋଟ ଗୋଡ଼ ଗୋଳା କରିବ ବଡ଼ ଯଦି କରିବ ବଡ଼ ଗୋଳା କରିବ।
ହଁ ହଁ।
କରିକିନା ତାପରେ ତାକୁ ଛାଣିବ।
ଓହୋ ମାନେ ଯୋଉ ଅଧିକ ଜାଳରେନା କମ୍ ଜାଳରେ ଛା
ନା ନା କ ଅଧିକ ଜାଳନା।
ଓହୋ ଆଚ୍ଛା। କେତେ ଥର କଲେଣି?
ହୁଁ ସାତ ଆଠ ଥର।
ଓହୋ ହଁ ପଠେଇଦବ ଏଥର କରିକି।
ହଁ ପଠେଇଦେବି।
ହଉ ଏକୁଟିଆ ଖାଇବନି?
ନା ନା।
ହଁ। ଆଉ କଣ ବର୍ଷା ତାହେଲେ ହେଇଚି?
ବର୍ଷା ଝିପି ଝିପି ହଉଚି ଟିକେ ଟିକେ।
ଏବେବି ହଉଚି?
ଉଁ ନାଇଁ ଏଇନାକେ ଛାଡ଼ି ଯାଇଚି।
ହଁ ହଉଥେଲା।
ହଉଥେଲା।
ଇଆଡେ ଏପଟେ ନାହିଁ ବର୍ଷା ଏଇନା ତ ସବୁଆଡେ ବର୍ଷା। କହୁଛନ୍ତି ଏବେ ର ମାନେ ଲଘୁଚାପ ଅଛି ବୋଲି। ଦେଖିବା।
ହଁ ଲଘୁଚାପ ଚାରି ପାଞ୍ଚେ ଆଡୁକୁ ଅଛି
ଅଁ ହଁ। ଆଉ ରାତିରେ ଆଜି କଣ ଚିକେନ୍।
ମାଛ ଆଣିଚନ୍ତି ଭାକୁର ମାଛ ଆଣିଚନ୍ତି।
ଓହୋ। ଛାଣି ସାଇଲଣି।
ହଁ ଛାଣି ସାରଲେଣି ଏଁ ରାତିରେ କରା ହବ।
ହଁ ହଉ ତାହେଲେ ଏବେ ରଖିବା।
ଆଜ୍ଞା।